ହାଲୋ ହଁ ହଁ ହଁ ହଁ ହଁ ଶୁବୁଚି। ହଁ କୁହନ୍ତୁ।
ହଁ ଆପଣ ଆଉ ଆଜି ଦେହ ପା କେମିତି କଣଛି ଆପଣ?
ହଁ ସେମିତି ଅଛି ଆଉ ଭଲ ଅଛି।
ହୁଁ ହୁଁ ଭଲ ଅଛି କଣ କା ଖିଆ ପିଆ କଣ କଲେ?
ଖିଆ ପିଆ କଣ ଆଉ ଆଜିତ ସୋମବାରେ ଆଉ। ସୋମବାର ରେ ଡାଲମା ରୁଟି ଡାଲମା ଖାଇଲି ଆଉ।
ହଁ ପାଗ ଯେମିତିଆ।
ଆଜି ତ ପ୍ରବଳ ଗରମ ହଉଛି ଯେ।
ହଁ ଜୋର ଗରମ ବି ହଉଚି ଏଟ ମୁଁ ନିଜ କୁଲ କୁଲର୍ ରେ ପାଖରେ ବସିଛି ଥଣ୍ଡା ହବା ଯେ ବନ୍ଦ କରିଦେନେ ଦେହରୁ ପୁରା ଝାଳ ଗଦ ଗଦ ହେଇକି ବାହାରି
ବାହାରୁଛି ହଁ ହଁ ଏଠି ବି ସେଇ ଅବସ୍ଥା ଏପଟରେ ବି ସେମତି ପ୍ରବଳ ଗର ମ ହଉଚି ମଝିରେ କାଳ ବୈଶାଖୀ କୋଉଠି କୋଉଠି ସବୁ ବର୍ଷ ଷା ହେଲା ଫଳରେ ହେଲେ ଟିକିଏ ଥଣ୍ଡା ରହୁ ଥିଲା। ଏବେ କିନ୍ତୁ ଆଉ ହୁଁ। ଆଜି ବୋଧେ କୁଆଡ଼େ ବର୍ଷା ଫର୍ଷା ନାହିଁ। ତେଣୁ ବର୍ଷା ନାହିଁ ଯୋଉଠୁ ଆଉ ଥଣ୍ଡା କେଉଠୁ ଆସିବ?
ଆଜ୍ଞା ଆପଣ ଆପଣ ଏପଟେ ଆମର ଶି ମିଳିପାଳ ଯାଇଚନ୍ତି?
ଶି ହଁ ହଁ ଶିମିଳିପାଳ ବି ଯାଇଥିଲି ଆମର ହଁ ଦି ତିନି ତିନି ଚାରି ବର୍ଷ ତଳର କଥା କହୁଚି। ଶିମିଳିପାଳ ବୁଲିବାକୁ ଯାଇଥିଲି ହଁ ହଁ ସେପଟରେ ମଧ୍ୟ ବି ସ ଶିମିଳି ପାଳରେ ତ ବାଘ ଆଉ ହରିଣ ସବୁ ବିଭିନ୍ନ ପ୍ରକାର ପଶୁ ରହୁଛନ୍ତି। ହେଲେ ଆମେ ଯେଉଁ ସମୟରେ ଗଲୁ ସେ ସମୟରେ ସେମାନେ ସବୁ ଶୀତ ଦିନ ଥିଲା ତ ସେମାନେ ସବୁ ଜଙ୍ଗଲ ଭିତରେ ପୁରା ଲୁଚିକି ଥିଲେ ହେଲେ ତଥାପି ଆମେ ହରିଣ ଫରିଣ କେତେଟା ଦେଖିଛୁ, ହା ତୀ ଆଉ ବାଘ ଗଛରେ ସବୁ ଏମିତି ପେଟେଇକିରି ସେ ପଡ଼ିଥାନ୍ତି ତାକୁ
ହଁ ଆଚ୍ଛା ଆଚ୍ଛା ଆଛା ଆଉ ଝରଣା ବି ଦେଖିଲେ?
ଝରଣା ଗଲୁ ହଁ ଝରଣା ଦେଖିଲୁ ସେ ଝରଣା ନାଁଟା ବି ଭୁଲି ଯାଇଛି ମୁଁ
ଘରେ ପାଞ୍ଚ ଦିନ ଛଅ ଥର ନା
ବରେଇ ପାଣି ଆପଣ ଯାଇ ଛନ୍ତି ବୋଧେ ଦେଖିବାକୁ କଣ ନାଇଁ କଣ କେମିତି କଣ କୋଉ ବାଟେ କେଉ ରୁଟରେ ଆପଣ ଯାଇଥିଲେ?
ମୁଁ ଯାଇଥିଲି ସେଇ ଆମର ଅ କହା ଗଲେ ଆମେ ସେଇ ଗାଡି କରି ଯାଇଥିଲୁ ଗାଡି କରି ସେଇ ବାରପଟ ବାଟ ଦେଇକି ନା କେ ର ବାଟ ଦେଇକି ଯାଇ
ହଁ ତାପରେ କିନ୍ତୁ ଘଟ ଘଟଗାଁ ଦେଖିଲେ ଘ
ହଁ ହଁ ଘଟଗାଁ ଦେଖିଲି ମା ତାରିଣୀଙ୍କ ପି ଦର୍ଶନ
ତାରିଣୀ ମାଙ୍କ ଦର୍ଶନ ବି କଲେ ତାପରେ ସାନ ଘାଗରା ବଡ଼ ଘାଗରା??
ହଁ ସାନ ଘାଗରା ବଡ ଘାଗରା ବି ଦେଖିଲି। ଝରଣା ବି ସବୁ କୁଳୁ କୁଳୁ ହେ ଶରଣ ବି ବସିଥିଲା ତାପରେ ଆମର ଯୋଉ କଣ କୁହନ୍ତି ତାକୁ କିଏ ଆମର ଘଟଗାଁ ଯୋଉ ମା ତାରିଣୀଙ୍କ ପୀଠରେ ହାଡ ବିକା ନା ମା ତାରିଣୀ ଅଛନ୍ତି ସେ ମାନେ ଖୋଲା ପୁରା ରହୁ
ହଁ ହଁ।
ସବୁ ମନ୍ଦିର ଦେଖେ ଟିକେ କ୍ଲୋଜ୍ ଡେ
ସମସ୍ତଙ୍କର ମନ୍ଦିର ଥାଏ ମନ୍ଦିର ଥାଏ। ଇଏ ଶାଳ ଗଛ ବଣ ଦେହରେ ରହିଛନ୍ତି ଆଉ। ତାଙ୍କ ଚାରି କର ଯାକ ମୁଁ ବି ଦେଖି କେଜି। ତା ଚାରି କର ଯାକ ମନ୍ଦିର ସବୁ ପୁରା ଘେରେଇକି ରହିଛି। ଆଉ ମନ୍ଦିର ମାନେ ବେଢା ଏମିତି ବୁଲି ଯେନ୍ତି। ଉପର ଛାଉଣି କରିଛନ୍ତି। କିନ୍ତୁ ଓପନ୍ ରେ ଅଛନ୍ତି ମା। ଖୋଲାରେ ରହୁଛନ୍ତି। ହଁ ସେ ଖୋଲା ସିଏ ରହିଛନ୍ତି ପା। ଶାଳ ବଣେରେ ରହିଲେ। ସେ ଜଣେ ରାଜାଙ୍କ ସେ ଯେଉଁ ଆସିଲେ ପ୍ରତ୍ୟକ୍ଷ ସେ ସେଇଠି ରହିଗଲେ ଯୋଉ। ଶାଳ ବଣ ଦେହେରେ ସେଇ ରହିଲେ ସେଠି। ତେଣୁ ସେଇଠି ତାଙ୍କର ସିଏ ଚାହିଁଲେ ମୁଁ ଖୋଲାରେ ରହିବି। ମୋର ମନ୍ଦିର ତିଆରି କରିବି ନାହିଁ। ମା କ ସ୍ୱପ୍ନଥା ହେଲେ ରାଜାଙ୍କୁ ଆଉ। ତାଙ୍କର ସେଥିଲାଗି ସେମାନେ ମନ୍ଦିର କରିନାହାଁନ୍ତି। ଚାରିପଟ ଯାକ ସମସ୍ତେ ଭକ୍ତ ପୂଜା କରିପାରିବେ ମାଆଙ୍କୁ ଆଉ। ଦର୍ଶନ କରିପାରିବେ ପୂଜା କରିପାରିବେ ଆଉ। ତାଙ୍କର ତ ଭୋ ଗ ଉଛି ନଡିଆ ଭୋଗ ଆଉ ମାଆଙ୍କର ଆଉ।
ହଁ ତ ସେଥିରେ ସେମାନେ ନଡିଆ ହବାକୁ ଖାଆଁନ୍ତି। ତାପରେ ରେ ବି କଣ ହଉଛି।
ତାପରେ ଏଁ ହ୍ୟାଲୋ। ହାଲୋ। ହାଲୋ। ହ୍ୟାଲୋ ଆପଣଙ୍କ କଥା ଶୁଖୁନି ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଆପଣଙ୍କ କଥା ଶୁଭୁନି।